ହଁ
କିଏ କହୁଛନ୍ତି?
ମୁଁ ବାର ଗୀତା ଗାଉଛି।
କିଏ?
ଆରେ ମୁଁ ଗୀତା କହୁଛି ନ ଜାଣିଲା ପରି କଣ କରୁଛନ୍ତି?
ଗିତା ଆପଣ କେମିତି ଅଛନ୍ତି?
ହଁ ମୁଁ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି ବାକି ଆପଣଙ୍କୁ ଆବାଜ କୋଉଠି ଶୁଣିଲା ଭଳି ଲାଗୁଛି?
ନା ନା ଆପଣ ଏମିତି କାଇ କହୁଛନ୍ତି ମୋର ମୋର ମୋର ନାଁ ଆବାଜ ଆପଣ ତ କେବେ ଶୁଣି ନଥିବେ।
ଆପଣଙ୍କର ମତେ ଲାଗୁଛି ଜିନି ଜ ନୁହଁ କି ଜିନି
ନା ନା ମୁଁ ହଉଛି ଗୀତଗୋବିନ୍ଦ।
ଅ ଆପଣଙ୍କ ଜିନି ହଉଛି ଛକି ଛକି ୱାଇ କି?
ନା ନା ନା।
ଛକି ଛକି ୱାଇ କ୍ରୋମୋଜମ ଭଳି ଶୁଭାଯାଉଛି।
ହଁ ମୁଁ ଜାଣି ଶୁଣି ସେପରି ଆପଣଙ୍କୁ ଶୁଣଉଛି।
ଓହୋ ଆପଣନଙ୍କୁ ମୁଁ ବୋଧେ ଦେଖିଲା ଆପଣ କାମ କରୁଛନ୍ତି ବୋଧେ ଏଠି ଆମର ଆ ଅ କୋଉଠି କହିଲେ ଆମର ଆସିଲା ବେଳକୁ ଆମ କଲେଜ ରାଜଧାନୀ ସେଠି ଅଛନ୍ତି ପାଖାପାଖି କାମ କରୁଛନ୍ତି କି?
କାହିଁ ନାହିଁ ତ!
ହଁ ଆପଣ ଚାକିରି କରିଛନ୍ତି ସେ ରାଜଧାନୀ ପାଖାପାଖି ବୋଧେ ଜବ୍ କରୁଛନ୍ତି?
ନା ନା ମୁଁ ତ ସେଠି କିଛି ଜବ୍ କରୁନାହିଁ।
ହଁ ଆପଣଙ୍କର ଅଛି ଗୋଟେ ହୋଟେଲ ଅଛି ନା?
ହଁ ମୋର ହୋଟେଲ ତ ଗୋଟେ ଅଛି କିନ୍ତୁ ସେଠାରେ ମୁଁ ତ ମୁଁ ଆପଣ କୋଉ ହୋଟେଲ ଦେଇଥିଲେ କହିଲେ?
ରାଜଧାନୀ ଆମର ଯୋଉ ଏଠି ଅଛି କିଭାଣ୍ଡ ବାଲକୁଟ ରେଷ୍ଟୁରାଣ୍ଟ।
ନା ନା ସେ ଛୋଟ ମୋଟ ରେସେ ମୁ ଚାଲା ଏନି ମୋର ଗୋଟେ
ନା ସେଟା ବଡ ରେଷ୍ଟୁରାଣ୍ଟ ଭଲ ମାନେ ଭଲ ରେଷ୍ଟୁରାଣ୍ଟ ସେଟା ଖାଇବା ଟେଷ୍ଟ ମତେ ଅଛି।
ଥିବ କିନ୍ତୁ ସେଠାରେ କାଇହିଁ ମୁଁ ତ ଜାଣି ନାହିଁ ସେ ବିଷୟରେ ମୋର ତ ଗୋଟେ ମୋର ନିଜର ମୋର ନିଜର ଗୋଟେ ସେଭେନ ଷ୍ଟାର୍ ହୋଟେଲ୍ ମୁଁ ଖୋଲିଛି।
କୋଉ ଜାଗାରେ କହିପାରିବେ କି?
ଆମର ପୁରିରେ ଖୋଲିଛି ମୁଁ।
କାମ ଗଲେ ହବ ରହିବା ପାଇଁ?
ହଁ ହବ।
ମୋ ଉପରେ ପଇସା କିନ୍ତୁ ନାହିଁ କଣ କରିବା?
ପଇସା ନାହିଁ ଏହା କିପରି କଥା ଏହା ତ ଅସମ୍ଭବ କାରଣ ସେଠାରେ ଗୋଟାଏ ମାନେ ଆମର ଚାର୍ଜସେ ରହୁଛି ଯେହେତୁ ସେଭେନ ଷ୍ଟାର୍ ହୋଟଲ ଆମର ସେଟା ତେଣୁ ଆମର ନର୍ମାଲ ପ୍ରାଇସ୍ ଷ୍ଟାର୍ଟିଂ ହେଇଯାଉଛି ଯାହାହେଲେ ବି ମାନେ ପଇଁଚାଳିଶ ହଜାର ରୁ ଅଛି ଆମର ତିରିଶ ଚାଳିଶ ଲକ୍ଷ ଯାଏ ଅଛି ମାନେ ଗୋଟେ ପର ନାଇଟ୍ କୁ।
ପର ନାଇଟ୍ ଆମକୁ ଟିକେ ଡିସକାଉଣ୍ଟ କରନ୍ତୁ, ହଜାର ଟଙ୍କା ଭିତରେ କରନ୍ତୁ ଗୋଟେ ରୁମ୍ ଦିନକ ପାଇଁ। ଟ୍ରାଏଲ୍ କରିବାକି
ନା ନା ଆପଣ କଣ ଆପଣ ବୋତେ କିଛି ବୁଝିପାରୁନାହାନ୍ତି, ଆପଣଙ୍କ ଛାଡ କଣ କହିପାରିବେ?
ଆମର ଟିକେ ବଜେଟ କମ ଅଛି ଆମର ହଜାର ଟଙ୍କା ଦବୁ ଯେ ଆମେ ରହିବୁ କିନ୍ତୁ ପାଞ୍ଚ ଜଣ ଭଳିଆ ସାଙ୍ଗ ଯିବୁ ରହିବାକୁ ଚଳିବ? ହଜାର ଟିକେ କମ ଅଛି।
ନା ନା ଆପଣ ଯଦି ଚାଳିଶ ହଜାର ଟଙ୍କା ଦେଇକି ଯଦି କହିଥାନ୍ତେ ଆମେ ଦଶ ଜଣ ବି ଯିବୁ ଆମେ ହୁଏତ ମୁଁ କିଛି କରିପାରିଥାନ୍ତି।
ଆମର ଟିକେ ବଜେଟ ଟିକେ ଅସୁବିଧା ହଉଛି ପା। ଆମେ ଗୋଟେ କାମ କୁ ଆମର ତ ଆପଣ ତ ଅନଲିମିଟେଡ ବଫେ।
ହଁ ଅନଲିମିଟେଡ଼ ବଫେ ଆମର ଅଛି।
ତ ଆମେ ଗୋଟେ କାମ କରିବା, ଆମେ ନହେଲେ ତିନି ହଜାର ଦେଇକି ପାଞ୍ଚ ଜଣ ଯିବୁ, ଆମର ଟିକେ ବଜେଟ କମ ଅଛି। ତ ତିନି ହଜାର ଦେଇ ପାଞ୍ଚ ଜଣ ଯିବୁ। ଆମର ଟିକେ ଗୋଟେ ଦିନ ପାଇଁ ରହ ର ବୁଲାବୁଲିଲି ଦି ତିନି ଦିନ ରହିବୁ ଉ ପୁରୀରେ ଆଉ।
ଠିକ୍ ଅଛି କିନ୍ତୁ ତିନି ଦିନ ପାଇଁ ଆମ ଆପଣ କେବଳ ଆମେ ବୁଫେଟ୍ ହିଁ କେବଳ ଦେଇପାରିବୁ କିନ୍ତୁ ଆମେ ରହିବା ପାଇଁ ଆପଣ ଦେଇପାରିବ ନା।
ହଁ ହଉ ଚଳିବ ଆପଣ କାମ କରନ୍ତୁ ବୁଫେଡ ମାଗଣା ଦେଇଦିଅନ୍ତୁ, ଆମ ଆମର ହୋଟେଲ ବୁଝିକି ରହିିଯିବୁ ଆମର ହେଲେ ଲିଙ୍ଗରାଜ ଭାଇଙ୍କର ଆଉ ଲୋକନାଥ ଭାଇଙ୍କ ହୋଟେଲ ରେ ରହିଯିବ ଆମେ ଚଳିବ, ଆପଣ ଖାଲି ବୁଫେ ଟିକେ କରିଦିଅନ୍ତୁ ମାଗଣାରେ ଆଉ।
ନା ନା ବୁଫେ ମାଗଣାରେ ମୁ କହିଲି ନେଇ ମୁଁ କହିଲି ତିନି ହଜାର ଆପଣ ପାଞ୍ଚଜଣ ପାଇଁ ମୁଁ ଅଲରେଡି ବୁ
ମୁଁ ଗୋଟେ କାମ କରନ୍ତୁ ଆମେ ତ ଶହେ ଟଙ୍କା ଦବୁ ଦିନକୁ, ଦିନକୁ ତିନି ଟାଇମ୍ ଖାଇବାକୁ ଦେଇଦେବେ ହେଲେ ଚଳିବ ଆଉ। ଆମର କିଛି ଅସୁବିଧା ନାହିଁ, ଶହ ଟଙ୍କା ଲାଖେ ଦିନକୁ ଦବୁ ଚଳିବ ତ?
ନା ନା ମୁଁ ଏଠି କଣ ଅନ ତ୍ର କରିଛି ଆପଣ ଲାଗୁଛି?
ଆମେ ଅନଲିମିଟେଡ ଖାଇବୁନି, ଆମକୁ କେତେ ଖାଇଦବୁ ଆମ ପୁରା ହୋଟେଲ ଖାଇଦବୁ, ଆମେ ପାଞ୍ଚ ଜଣ ଯିବୁ, ପାଞ୍ଚ ଜଣ ଶହେ ଶହେ ଟଙ୍କା ଦବୁ, ପାଞ୍ଚ ଜଣ ପାଆଁସ ଟଙ୍କା ଲେଖା ଦବୁ ପାଞ୍ଚ
ନା ନା ଆପଣ ସେ ସବୁ କଥା କୁହନ୍ତୁ ନି, ମୁଁ ସେଥିରେ ସାହାଯ୍ୟ ଆପଣ କରିପାରିବେ ନାହିଁ।
ନହେଲେ ହଉ। ତିନି ଟାଇମ୍ ନହଲେ ଆମ ଦିନକୁ ଥରେ ତ ଦେଇପାରିବ ଶହେ ଟଙ୍କାରେ ଅ ଅନଲିମିଟେଡ ତ ଆମେ ଖାଇବୁନି ନା?
ନା ନା ଶହେ ଟଙ୍କାରେ କିଛି ହବନି, ଶହେ ଟଙ୍କାରେ ଆମର ଥଣ୍ଡା ଆସୁନି। ଆମେ ଆପଣଙ୍କୁ ଖାଇବା କେମତି ଦେଇପାରିବୁ?
ଆପଣ କଣ ମାନେ ହୋଟେଲ ନା ଆପଣ କଣ ବିକ୍ରି କରୁଛନ୍ତି ସୁନା।
ଆପଣ ନା ନା ଏଇଟା ଆମର ହୋଟେଲ ଏଇଟା ହଉଛି ଆମର ରେଷ୍ଟରାଣ୍ଟ ଆଉ ହୋଟେଲ ଦିଟା ସବୁ ମିଶିକି।
ଲଜ୍ ନୁହଁ ଆପଣଙ୍କର ଏଇଟା?
ନା ନା ଲଜ୍ ନୁହଁ, ଏଇଟା ହଉଛି ଆମ ପ୍ରିମିୟମ୍ ହୋଟେଲ।
ହଷ୍ଟେଲ ଫସିଲିଟି ନାଇଁ ଡର୍ମେଟରୀ?
ନା ନା ସେ ସବୁ ଆପଣଙ୍କୁ ଅଲଗା ଜାଗାରେ ବୁଝିବା ପଡିବ, ସେ ସବୁ ଆମେ କରୁନାହୁଁ।
ନା ଆପଣ ଶହ ଟଙ୍କା ଦିଅନ୍ତୁ ବେଶୀ ନା ଆମ ଦିନକୁ ଶହ ଟଙ୍କା ଦେବୁ, ନହେଲେ ଆପଣ ପାଇଁ ଦୁଶ ଟଙ୍କ ହେଲା ଦୁଇଶ ଆମ ଦେଢଶହ ଦେଢଶହ ଆମେ କଥା ହେଇଥିଲେ ଦେଢଶହ ଟଙ୍କାରେ। ଦେଢଶ ଟଙ୍କା ନା ଆମକୁ ଜଣଙ୍କା ଦେଢଶ ଟଙ୍କା ଲେଖା ଦୋବୁ ଆମୁକୁ ଖାଇବାକୁ ଦେବେଳିକି ଦିନୁକୁ ଥରେ ଖାଲି ମିଲଟା।
ସେଇଟା ସେଇଠି ହୋଇଥିବ କିନ୍ତୁ ଆମର ଏଇଠି ଶହେ ଟଙ୍କାରେ କେବଳ ଆମର ବାଥରୁମ୍ ଯିବା ପାଇଁ ସୁବିଧା ହେବ ଏବଂ ଦେଢଶହ ଟଙ୍କାରେ ଥଣ୍ଡା ପିଇ ପାରିବେ ଆପଣ କେବଳ।
ମୁଁ ଆମର ବାଥରୁମ ମୋର ଆମ ସମୁଦ୍ର କୂଳରେ ଆମେ ପଳେଇବୁ ଆମେ କାଇହିଁ ଆପଣ ଶହେ ଟଙ୍କା ଦେଇଯିବୁ।
ଆ ସେମି ଯଦି ଆପଣ କରିପାରେ ନିଶ୍ଚିନ୍ତ କରନ୍ତୁ, ମତେ ଆପଣ ଯୋଉ କହିଲେ ମୁଁ ସେଥିପାଇଁ ଆପଣ ଜଣେଇଦେଲି।
ଆପଣଙ୍କର ପୁଲୁ ଲୁଲ ଅଛି?
ତ ତା ଅର୍ଥ?
ମୁଁ ଆମ ପାଣିରେ ଗାଧାନ୍ତି ମ କୁଣ୍ଡ, କୁଣ୍ଡରେ ଗାଧାନ୍ତି ଯୋଉ ଫୁଲଲୁ
ହଁ ସେଇଟା ତ ଅଛି, ସେଥିପାଇଁ ତ ମୁଁ କହିଲି ଶହେ ଟଙ୍କା ତା ପାଇଁ।
ନା ଆମେ କିଛି ବ୍ୟବହାର ଶୋଇବୁ ଖାଲି, ଆମର ଟିକେ ଖାଇବା ପିଇବା ବ୍ୟବସ୍ଥା ଆମର ଟିକେ ଦେଡ଼ଶ ଟଙ୍କାରେ କରିଦିଅ ଆମେ ପୁଲୁଲୁରେ ଗାଧେଇବୁନି ଆମେ ସମୁଦ୍ରରେ ଗାଧୋଇବୁ।
ନା ନା ସେ ସବୁ ଯାହା ହେଲେ ବି ଆପଣ ଯଦି ସେମିତିହୁଛନ୍ତି ଦି ହଜାର ଟଙ୍କା ମୁଁ ଆଟଲିଷ୍ଟ କରିପାରିବି।
ଓ ଦିଇ ହଜାର ଦଶରୁ ପାଞ୍ଚ ଜଣଙ୍କୁ ତ ହଁ ଚଳିବ ଆମର କିଛି ଅସୁବିଧା ନାହିଁ।
ହଁ କେବଳ ଗ ମାନେ ରହିବା ପାଇଁ ଗାଧୋଇବା ପାଇଁ ମାନେ ରହିବା ପାଇଁ ମାନେ ରୁମ ଦିଆଯିବନି ଆପଣଙ୍କୁ।
ଆ ଆ ଆମେ କୋଉଠି ରହିବୁ?
ଆପଣ ଆପଣ ଯେଉଁଟା ରହିବେ ସେଇଟା କରେ ଖାଲି ଆମର ଯେଉଁ ଗାଧୋଇବା ରୁମ୍ ଗାଧୋଇବା ରୁମ୍ ଚେଞ୍ଜ କରିବା ପାଇଁ କେବଳ ସେଥିପାଇଁ
ସେଇଟା ଗମେଣ୍ଟର ପଲିସି ଆକ୍ଟରେ ଅଛି ଆପଣ କୌଣସି ବି ଲୋକ ଆପଣ ହୋଟେଲ ବୁକ୍ କରିଥାଉ କି ନ କରିଥାଉ ଆପଣ ତାଙ୍କୁ ବାଥରୁମ ବ୍ୟବହାର କରିବାକୁ ଦେବେ ମାଗଣାରେ। ଆପଣ ପଇସା ନେଇପାରିବେନି ଆପଣ ଏଇଟା ଗୋଟେ ଭୁଲ କଥାବାର୍ତ୍ କରୁଛନ୍ତି ଆପଣଙ୍କ ନାଁରେ କେସ୍ ହେବ। ଆକ୍ଚୁଆଲି ମୁଁ ଆଡଭୋକେଟ୍ଲ ଏଲ୍ ଏଲ ବି ପାସ୍ ଆଉଟ୍ କରିଛି ଉତ୍କଳ ଲ କଲେଜରୁ।
ହଁ କରିଥାନ୍ତୁ ଆପଣ କରିଥିବେ ମୁଁ ଜାଣିନି ଆପଣ କରିଛନ୍ତି କି ନାହିଁ। କିନ୍ତୁ ସେ ବିଷୟରେ ଆମେ ଆପଣ ଯଦି ଯାଆନ୍ତୁ ଆପଣ କ କ କଥା କିଛି କରାନ୍ତୁ। ମାନେ ଆପଣ ଯଦି ଚାହୁଁଛନ୍ତି କେସ୍ କରା ବାକୁ କେସ୍ କରନ୍ତୁ ମୁଁ ଆପଣଙ୍କୁ ମାନ
ଏଟା ନିୟମ ଅଛି ଆପଣ କୌଣସି ବି ଆସିବେ ବାହାରୁ ବ୍ୟକ୍ତି ତାଙ୍କୁ ମନା କରିପାରିବେନି ୱାସରୁମ ବ୍ୟବହାର କରିବା ପାଇଁ କୌଣସି ହୋଟେଲ କି ପେଟ୍ରୋଲ ଟଙ୍କିରେ ନିୟମ ନାହିଁ ଗମେଣ୍ଟ ସେଟା କରିଛି।
ସରକାର ତାହା କରିଥିବା ମୁଁ ଜାଣିନାହିଁ କିନ୍ତୁ ଆପଣ ସେ ସବୁ କ
ସରକାର କରିଛି ଜାଣିନି ଆ ଆପଣ କେମତି ହୋଟେଲ୍ କରିଛନ୍ତି। ସରକାର ଯଦି ଜାଣିନାହି କେମିତି କରିଛନ୍ତି ଆପଣ କେମିତି ହୋଟେଲ କଲେ ନିୟମ ନ ଜାଣିକି ହୋଟେଲ କେମିତ୍ କୁରୁଛନ୍ତି।
ଆମର ଏଇଟା ଫାଇପୀ ଷ୍ଟାର ହୋଟଲ। ତେଣୁ ଆମେ ପାଇପି ଷ୍ଟାର ସେଭେନ୍ ଷ୍ଟାର୍ ହୋଟେଲ।
ହଉ ମ ହାପ୍ ଷ୍ଟାର ହଉ କି ଜନ୍ହ ଷ୍ଟାର ହଉ। ଆପଣଙ୍କର ଆଲାୱ ଅଛି ଯେ କୌଣସି ବି ଟୁରିଷ୍ଟ ବ୍ୟକ୍ତି ଆସନ୍ତୁ ଆପଣ ତାକୁ ଶୌଚାଳୟ ବ୍ୟବହାର କରିବା ଠାରୁ ମନା କରିପାରିବେ ନାହିଁ। ସେଇଟା ନିୟମ ଅଛି କୌଣସି ହୋଟେଲ ଖୋଲନ୍ତୁ।
ମୁଁ ସତ କହିବି ଯଦି ଆପଣଙ୍କର ପଇସା ନାହିଁ। ଆପଣ ଅନ୍ୟ କୌଣସି ଜାଗା ଦେଖନ୍ତୁ। କିନ୍ତୁ ଅଯଥା ଯୁକ୍ତି ଆପଣ କରନ୍ତୁ ନାହିଁ।
କାରଣ ମୁଁ ଦେଖ ଆମର ପ ନିଜର ବ୍ୟକ୍ତିଗତ ଅନ ଅନୁଭୂତିରୁୁ କହୁଛି ଆମେ ଆମେ ଯାଇଥିଲୁ ମୋ ତିନି ଜଣ ସାଙ୍ଗ ଯାଇଥିଲୁ ଥରେ ରାମ ମନ୍ଦିର ଆମର ଅଛି ଏକ ନମ୍ବର ବୁଲିବାକୁ ପାଇଁ ଠିକ୍ ଅଛି। ଆମର ଯୋଉ ହାଡଭଙ୍ଗା ଜଣେ ସାଙ୍ଗ ଥିଲେ ଜାଣିଛନ୍ତି ଆପଣ ହାଡଭଙ୍ଗା ସାଙ୍ଗ?
ନା ମୁଁ ଜାଣି ନାହିଁ।
ଦାସ ବାବୁ।
ହୋଇଥିବେ।
ତ ତାଙ୍କୁ ଥରେ ଲାଗିଲା ଶୌଚ ଲାଗିଲା ଦୁଇ ନମ୍ବର ଶୌଚ ଲାଗିଲା। ସେ କଣ କଲେ ନା ଆମର ଯୋଉ ଜାଣିଛନ୍ତି ସେଇ ରୋଡ ଟା ଯୋଉ ଲାଗିଛି ରସଲୁଗଡ କୁ ରୋଡ ଟା ଯୋଉ ଲାଗିନି କି ଆର ଡି କଲେଜ ଦେଇକି ଯାଉଛି ଯୋଉ ରୋଡ ଟା।
ହଁ ହଁ ଜାଣିଛି।
ସେଇ ରୋଡ ରେ ଗୋଟ ସ୍ଵସ୍ତି୍ଗ୍ରାଉଣ୍ଡ ହୋଟେଲ ଅଛି ଗୋଟେ।
ହଁ ତାହା ତ ଆମର ଗୋଟେ ବ୍ରାଞ୍ଚର ଗୋଟେ।
ହଁ ତ ସେଇ ଶାସ୍ତ୍ରୀ ଗ୍ରାଣ୍ଟ ଗ୍ରାଣ୍ଡ ହୋଟେଲ ରେ ତାକୁ ଶୌଚ ଲାଗିଲା ତ ସେ ଆଉଠି ଶୌଚଳୟ ମିଳିଲାନାହିଁ। ଆଉ ସୋଉ ଯଉ ଲକ୍ ବାଲା ଶୌଚାଳ ସେଠି ଆମେ ଦେଖିଲୁ ପାଣି ଆସୁନଥିଲା। ସେ ସ୍ୱାସ୍ଥ୍ୟ ଗ୍ରାଣ୍ଡ ହୋଟେଲ କୁ ଗଲା ସର ସାର୍ ମତେ ଅର୍ଜେଣ୍ଟଲି ଦୁଇ ନମ୍ବର ଲାଗୁଛି ଶୌଚାଳୟ କୁ ଯାଇପାରିବି କିି? ସେ ତାଙ୍କୁ ପରମିସନ ଦେଇଦେଲେ ତ ସିଏ ଯାଇଥିଲା ବ୍ୟବହାର କରିକି ଆସିଲା ଆମେ ବାହାରେ ଠିଆ ହେଇଥିଲୁ।
ହୁଁ ତାହା ଅବଶ୍ୟ ହୋଇଇଥିବ କିନ୍ତୁ ଆମର ଆମର ଏଠାରେ ପଲିସି ନାହିଁ ଆମର ଆମେ କଣ କରିପାରିବୁ।
ଆପଣ ଟିକେ ଛୋଟ କାଟିଆ ଛୋଟ ଲୋକ ହୋଟେଲ ବୋଧେ ନା?
ହଁ ଆପଣଙ୍କ ନଜରରେ ଯଦି ଛୋଟ ତେବେ ଛୋଟ ହେଇ ହୋଇଇଥିବ।
ତ ଆମେ ବିଜନେସ୍‌ ପାଟର୍ନରସିପରେ ଆସିପାରିବୁ କି ଆମେ ବି କିଛି ଇନଭେଷ୍ଟମେଣ୍ଟ କରିବୁ ଆପଣଙ୍କ ହୋଟଲରେ ଚଳିବ?
ହଁ କିନ୍ତୁ ଇନଭେଷ୍ଟମେଣ୍ଟ ଟିପସ ଆମର ଆରମ୍ଭ ହେଉଛି ଆମର ଲକ୍ଷ ଲକ୍ଷ ଟଙ୍କାର ଆରମ୍ଭ ଆପଣ
ହଁ! ଆପଣଙ୍କୁ----ୱାନ୍‌ ଲା ଦିଆ ହେବ ଆପଣଙ୍କୁ ଇୟରଲି ଠିକ୍ ଅଛି, ତ ଆପଣଙ୍କୁ ଆମକୁ ଟୁ ପର୍ସେଣ୍ଟ୍ ଦେବେ ଚଳିବ।
ହଁ! ଦେଇ ଦେବି କିନ୍ତୁ କୁ ଆପଣଙ୍କ ଇନଭେଷ୍ଟ୍ ଆପଣ ଯଦି କରିବେ କହୁଚନ୍ତି। ଯାହା ବି ଆପଣଙ୍କୁ, ମାନେ ନର୍ମାଲି ଆପଣଙ୍କୁ ଦବାକୁ ପଡ଼ିବ ନବେ ଲକ୍ଷ।
ନବେ ଲକ୍ଷ ଆପଣ ତ, ହୋଟେଲ୍ ଆମର ତିଆରି ହେଲା ଭଳିଆ ଆପଣ ଏତେ ତ ଆମ ପାଖରେ ଏବେ ନାହିଁ, ଆମେ ତମୁକୁ ଫାଇପ୍ ଲା ଦେଇ ପାରିବୁ, ଷ୍ଟାଟିଙ୍ଗ୍ କରୁଚନ୍ତି ଯେହେତୁ ଆପଣ ହୋଟେଲ୍, ପାଞ୍ଚ୍ ଲକ୍ଷ ଦେଇପାରିବୁ। ପାଞ୍ଚ୍ ଲ---ରେ ଆମେ ନବୁ ଫାଇପ୍ ପର୍ସେଣ୍ଟ୍ ନବୁ ଚଳିବ।
ନା ନା, ଆପଣ ଏତେ ବି ସ୍ୱପ୍ନ ଦେଖନ୍ତୁ ନାହିଁ।
ଆରେ ପାଞ୍ଚ ପର୍ସେ------ମାନେ ବହୁତ୍ କମ୍, ଜାଣି ପାରୁନାହାନ୍ତି
ହଁ! ହଉ କିନ୍ତୁ ଆମେ ଦେଇପାରିବୁ ନା, ଆମେ ଅସମର୍ଥ।
କେତେ ପର୍ସେଣ୍ଡ୍ ଦେଇପାରିବେ?
ଆମେ କେବଳ ୱାନ୍ ପଏ---ଫାଇପ୍ ପର୍ସେ ଦେଇପାରିବୁ, ଅଧିକାରୁ ଅଧିକ।
ନାଇଁ ଆପଣ ଟୁ କହିଥିଲେ, ୱାନ୍‌ କେ----------ଫାଇନାଲ୍ ଟୁ ଓକେ।
ପରସେଣ୍ଟ୍ କହିଥି, ସେତବଳେ ଯେତବଳେ କି ଆମର ସେ ମାନେ ଥିଲା, ମାନେ ଆପଣ ସେତିକି ଲକ୍ଷ ଟଙ୍କା ଯଦି ଇନଭେଷ୍ଟ୍ କରିଥାନ୍ତେ। ତେବେ ମୁଁ ନି ଆପଣ ଦେଇଥାନ୍ତି।
ଏମ୍ତି କହୁଚନ୍ତି ଆପଣ।
ହଁ, କେମିତି ହିଁ କହି ହେବ।
ନା, ଆପଣ ଭୁଲ୍ କହୁଚନ୍ତି। ରାଜ୍ୟରେ ସରକାରୀ ଚାଷୀ ପ୍ରହାର ହଜାରେ ଟଙ୍କା ପର୍ଯ୍ୟନ୍ତ କୃଷି ରଜ ଯୋଜନା ତରଫ୍ ରୁ ପ୍ରଧାନମନ୍ତ୍ରୀ ଦେଉଛନ୍ତି।
ଦଉଥିବେ କିନ୍ତୁ ଆମର ତ ଏଠାରେ କିଛି ସ୍କିମ୍ ନାହିଁ ନା, ତେଣୁ ଆପଣ ଯାଇକି ସେଠାରେ ଯଦି ଆବେଦନ କରିବେ, ତେଣୁ ଆପଣଙ୍କୁ ନିଶ୍ଚିନ୍ତ ସୁବିଧା ମିଳିଯିବ।
ପୁରୀ ଶ୍ରୀମନ୍ଦିର ରେ ସପନ ଭୋଗ, ବିଶ୍ଵ ପ୍ରସିଦ୍ଧ ମାଟି ହାଣ୍ଡିରେ ରନ୍ଧାଯାଏ, ଏହି ଅନ୍ନ ଓ ଡାଲ୍ମା ସୁଆଦ ଲାଗେ।
ହଁ ହଁ ମୁଁ ଥରେ ଖାଇବାକୁ ଯାଇଥିଲି, ବହୁତ୍ ସ୍ଵାଦିଷ୍ଟ ଅଟେ ତାହା।
ଓଡ଼ିଶାର ମୁକ୍ତି ମଣ୍ଡପ ଠାରେ। ଆମେ ବାସଗୃହ କରି, ସେଉଠୁ ଲୋକ ପଣ୍ଡା ମାନଙ୍କ ଠାରୁ ପାଦ ଚିହ୍ନ ପାଇଥାଉ।
ଏହା କ'ଣ ସତ କଥା?
ହଁ! ପୁରୀ ଆପ ମୁକ୍ତି ମଣ୍ଡପ୍ ଗଲେ। ପଣ୍ଡା ମାନେ, ଆପଣଙ୍କ ମୁଣ୍ଡରେ ପାଦ ଥୋଇ ଆ--ର୍ବାଦ୍‌ ଦେବେ।
ଓହୋ, ଏପରି କଥା ବେ ମୁଁ ତ ଏହା ବିଷୟରେ ଅବଗତ ନଥିଲି।
ଏହାର ଅର୍ଥ ହେଉଚି ଆୟ, ଖର୍ଚ୍ଚ, ସମ୍ପର୍କ ନିଷ୍ପୟ ଭାବରେ ଆମେ କରିପାରିବା ଭାବନା ଚିନ୍ତା
ତେବେ ତ ତାହା ବେଶ୍ ଭଲ ହବ ଆମ ପାଇଁ।
ହଜାର୍ ହଜାର୍ ବର୍ଷ ତଳେ, ଆମେ ଏଇ ଓଡ଼ିଶାର ମାଟିରେ ଜନ୍ମ ନେଇ
ଆପଣଙ୍କୁ ତେବେ କେତେ ବର୍ଷ ହୋଇଛି କି ଏବେ?
ମତେ, ମୁଁ ଏବେ ପୁନର୍ଜନ୍ମ ନେଇଅଛି। ତ ମତେ ଏବେ ହୋଇଅଛି, ବୋଧ ହୁଏ ମୁଁ ଏବେ ନୂଆ ନୂଆ ଜନ୍ମ ନେଇଛି।
ଓହଃ, ତେବେ ଆପଣ ନୂଆ ଜନ୍ମ ତ ନେଇଛନ୍ତି। ତେବେ ମୁଁ ଭାବୁ ଆପଣଙ୍କୁ ଆଉ ଟିକେ ସମୟ ପରେ ଆଉ ଥରେ ମୁଁ କଲ୍ ବ୍ୟାକ୍ କରିବି, ଠିକ୍ ଅଛି ମୁଁ ତେବେ ରହୁଚି।
ଠିକ୍ ଅଛି।